ହ୍ୟାଲୋ। ଆଜ୍ଞା ସାର୍ ଆପଣଙ୍କର ମାନେ କମ୍ପ୍ଲେନ ଆସିଛି ଆପଣଙ୍କର ମାନେ କଳକାରଖାନା କଣ ମାନେ ବହୁତୁ ମାନେ ଗ୍ୟାସ ଯୁ ତାଙ୍କର ବହୁତ କ୍ଷତି ହଉଚି
ଆଜ୍ଞା ଆମର ମୁଁ ଯେତେବେଳେ କଳକାରଖାନା ଟା ଷ୍ଟାର୍ଟ କରିଥିଲି
ଆଜ୍ଞା।
ତାହେଲେ ମୁଁ ଗୋଟେ ଜଙ୍ଗଲରେ ହିଁ ଷ୍ଟାର୍ଟ କରିଥିଲି। ଏ ବର୍ତ୍ତମାନ ଲୋକାନ ଲୋକ ସଂଖ୍ୟା ବୃଦ୍ଧି ହେତୁ ଲୋକମାନେ ଆସି ଜଙ୍ଗଲରେ ବି ଘର କରି ରହିଲେଣି। ମୁଁ ବି ସେଇଟା ଜାଣିଥିଲି ଯେ କିଛି ଗୋଟେ ହବ। ଏବେ ତ ମୁଁ କମ୍ପାନୀ କୁ ବହୁତ ବଡ କରିସାରିଲିଣି ଏବେ ମୁଁ କଣ କରିବି।
ଆଜ୍ଞା ବାକି ଯେହେତୁ ମାନେ ସରକାରଙ୍କ ତରଫରୁ ନିୟମ ଆସିଛି ଯେ ଗାଁ ମାନଙ୍କ ଲୋକ କଥା ସବୁମାନେ ଦେଖିବା ପାଇଁ ଯେହେତୁଆ ର ଗୋଟ କମ୍ପ୍ଲେନ ଟା ଆସିଛି ଆପଣଙ୍କର ମାନେ କଳ କାରଣା କଣ ପ୍ଲାଷ୍ଟିକ ର କଣ କାରଖାନା ତ
ଆଜ୍ଞା ପ୍ଲାଷ୍ଟିକ୍
ତ ଯେହେତୁ ଗାଁ ଗାଁ କ୍ଷତି ଟା ହଉଛି ମାନେ ଅ ବ ଏତେ ରୋଗ କୁ କାହାଉଛ ଚାପଟନ ଟା ଟିକେ ଅଛି ତାକୁ ଟିକେ କମେଇବାକୁ ପଡିବ ନହେ ଆଉ ଯଦି ଆପଣ ନ କମେଇବେ ତ ଆପଣଙ୍କ ଉପରେ ଜୁରିମାନା ବି ଲାଗିପାରିବ ସରକାରଙ୍କ ତରଫରୁ। ।
ଆଜ୍ଞା ଦେଖନ୍ତୁ ପ୍ରଡକ୍ସନ ଲୋକ ସଂଖ୍ୟା ବଢୁଛି। ସେଇ ଅନୁସାରେ ପ୍ରଡକ୍ସନ ବି ବଢିବ।
ଆଜ୍ଞା।
ପ୍ରଡକ୍ସନ ଆମେ କମ କମ କରିଦେଲେ କେମିତି ହବ।
ସେଟା ଆ ଆମର ଅଫିସର ମାନେ ଯାଇକି ଦେଖିବେ ମାନେ କଣ ହେଇଛି ନ ହୋଇଛି। ମୁଁ କଣ ଶୁଣିତେ ପାଇଥିନି ଯେ ଗାଁ ମାନ ଗାଁ ବାଲା ଆହୁରି ସେ କମ୍ପ୍ଲେନ କରୁଛନ୍ତି ଯେ ଆପଣଙ୍କର ଯ ଆବର୍ଜନା ଅଛି ପ୍ଲା ସେଟା ହେଟା ଆପଣଙ୍କ ସେଠି ନଦୀ ଅଛି ନଦୀର ବି ଯାଉଛି। ତ ଆପଣଙ୍କ ଆଡ଼ୁ ବହୁତ୍ କପ୍ଲେନ୍ ଆପଣଙ୍କ ଆଡ଼ୁ ବୋହୁତ୍ କପ୍ଲେନ୍ ଆସୁଚି ତ ଆମ ଅଫିସର ଯାଇକି ଥରେ ଦେଖିବ। ମୁଁ ମୁଁ ଏଟା ବି କଣ ଶୁଣିତେ ପାଇଥିନି ଯେ ଗାଁ ବାଲା ମାନେ ନଦୀରୁ ଯେ ସମୁ ମାନେ ନଦୀରୁ ଯେ ବାଲି ଚୁରି ଚୁରି କରି ବିକୁଛନ୍ତି। ତା ଯୋଗୁ ନଦୀ ଟା କଣ ଆପଣଙ୍କ କଳକାଗାରା। ପାଖକୁ ଆହୁରି ମାଡି ଆସିଛି ଏଇଟା କଣ ସତ।
ଆଜ୍ଞା, ସେଇଟା ବି ବହୁତ ଗୋଟେ ନିରାଟ ସତ୍ୟ କଥା। ସେ ନଦୀ ତ ଆଗରୁ ବହୁତ ଦୂରରେ ଥିଲା କିନ୍ତୁ ତାକୁ ବର୍ତ୍ତମାନ ବାଲି ନେବା ଫଳରେ ସେ କଟି କଟି ଆସିଗଲାଣି ଆମ ପାଖକୁ।
। ଆଜ୍ଞା ତ ଦେଖନ୍ତୁ ଯେତେବେଳେ ମାନେ ଗାଁ ଲୋକ ମାନେ ଆପଣଙ୍କ ନାଁ ର କପ୍ଲେ ନ୍ କରିଛନ୍ତି। ଯେ ଆପଣଙ୍କର ଯେ ଗ୍ୟାସ୍ ଯୋଗୁ ବହୁତ୍ ତାଙ୍କର କ୍ଷତି ହଉଛି। ଅ ଆପଣଙ୍କ ଆବର୍ଜନା ବି ଯାଉଛି ନଦୀ କୁ ତ ଆପଣଙ୍କ ଉପରେ ଟିକେ ଆକ୍ସନ ନିଆଯିବ। ଯଦି ଆପଣ ବି ଗାଁ ବାଲାଙ୍କା ଉପରେ କମ୍ପ୍ଲେନ କରେ ଯେ ତାଙ୍କ ପାଇଁ ହିଁ ଯେ ନଦୀ ଟା ଏ ଆଡକୁ ଆସିଛି ଆମ କଳକା କାରଖାନା ଆଗକୁ ତା ପଛରୁ ହିଁ ଆମର ଯଉ ଆବର୍ଜନା ସେଦିନ ମିଶି ଯାଉଛି ତା ଆପଣଙ୍କୁ ବି ତାଙ୍କ ନାଁରେ କମ୍ପ୍ଲେନ ଟା କରିବାକୁ ପଡିବ। ଦେନେ ଆମ ଅଫିସର ଯାଇକି ଦେଖିବେ କାହା ଦୋଷ କାହାର ନାଇଁ ଦେନେ କଣ କରାଯିବ ସେଟା ଦେଖାଯିବ।